ହୁଁ।
କୁହ ଏ ବର୍ଷା ଏପଟେ ପ୍ରବଳ ହଉଚି ଆମର। ପିଲା କେହି ଆସିନାହାନ୍ତି ଅଫିସ୍ ମୁଁ ଆସିକି ପହଞ୍ଚିଲି କେହି ଆସି ଶୁଣୁନାହାନ୍ତି ହଁ ସାର୍ କଲ୍ କରିଥିଲେ ତକୁ ଶୁନ କଣ କିଏ ଆସ ଥାନ୍ତି ଏମିତି କଥା ହେଲେ କାଲି ଶିଖିଗଲା ନା ଚିକେନ ପକୋଡ଼ା।
ଶିଖିଚି କୋଉଠି ତୁ ତ ତାର କଲୁ ଆଉ।
ତାପରେ ଶି୍ଖିବ କଲେ ସବୁବେଳେ କରିଲେ
ତୁ କହ କହ କଣ କଣ କଲୁ କହ?
ଶୁଣା ଚିକେନ ଟା ଧୋଇକି ଭଲ ରଖିବ ପୁରା ଛାଣିବ ଫାଷ୍ଟ ପୁରା ଭଲସେ ତାପରେ ଅଣ୍ଡା ଗୋଟେ ତା ଦେହରେ ଭାଙ୍ଗିଦବ ଲେମ୍ବୁ ଚିପୁଡ଼ି ଦେବ ଲୁଣ ଆଉ ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ ସବୁ ପ୍ରକାର ପାଉଡ଼ର। ଯାହା ଯାହା ପାଉଡର ସବୁ ଦରକାର ଯେତିକି ପାଉଡର ତମେ ପକେଇ ପାରିବ ଯଦି ଲଙ୍କା କଞ୍ଚା ଲ ଅଦା, ରସୁଣ ରସ। ଏଇ ସବୁ ଛେଚା ଗୁଡାକ ରସୁଣ, ଅଦା, କଞ୍ଚା ଲଙ୍କାର ଛେଚା ଦେଲେ ଆଉ ଟିକେ ଭଲ ଲାଗେ। ରାତି ହଁ ଧଳା ରାସି ହଁ ରା ରା ରାସି ପକେଇ ଦବ ତା ସହିତ ଯୋଉ ଭିନେଗାର ପଡିବା କଥା ଭିନେଗାର ନାହିଁ ବୋଲି ଲେମ୍ବୁ ଚିପଡ଼ା ହେବ। ଆଉ କର୍ଣ୍ଣଫ୍ଲୋର ପକାଇବ ହଁ କ ଚୋର୍ ପକେଇବ ଆଉ ମଇ ମଇଦା ତ ପକା ନହେଲେ ବେସନ ଯାହାବ ପକେଇ ପାରିବ ଚାଉଳ ପାଉଡର ପକେଇଲେ ବେଶୀ ଭଲ ଲାଗେ ମାନେ କର୍ଣଫ୍ଲୋର ସହିତ ଯଦି ଚାଉଳ ପାଉଡର ଟିକେ ମାନେ ଚାଉଳ ଗୁଣ୍ଡ ଚୁନା ହଁ ହଁ ସେ ମାଇଁକା ଗୋଳକି ପୁରା ଘଣ୍ଟେ ଛାଡ଼ିଦବ ତାକୁ।
ପ୍ଲାନିଙ୍ଗ କରିବ ମନେ ସେଟା ଷ୍ଟାର୍ଟ କରିବ ପାଞ୍ଚଟା ବେଳୁ ଯେମିତି ସରିବ ଛଅଟା ବେଳକୁ ମାନେ ଷ୍ଟାର୍ଟ କରିକି ସାତଟା ଭିତରେ ଖାଇଦବ। ଯଦି ଖାଇବ ଦେନ୍ ଦେଶୀ ଚିକେନଟା ତମେ ଝୋଳଟା ଭଲସେ ଏଞ୍ଜୟ କରିପାରିବ। ଏକ୍ଟୁଅଲି କାଲିର ଝୋଳ ଟା ବହୁତ ଟେଷ୍ଟି ହେଇଥିଲା କିନ୍ତୁ ମୁଁ ବେଶୀ
କାଲି କେହି ଖାଇ ପାରୁନାହାନ୍ତି ମୋର ସମସ୍ତେ ତାଙ୍କ ମନ ଦୁଃଖ ହେଲା କାଲି କେହି ଖାଇ ପାରୁନାହାନ୍ତି କାରଣ ତୋ ଭାଇ ଆଗରେ ପଛରେ ଖାଆନ୍ତି ସେତ ଭାଇ ଖାଇ ପାରନାହାନ୍ତି ମୁଁ ବି ଖାଇ ପାରିନି ମୁଁ ଚିକେନ ଟିକେ ଭଲ ପାଏ ଖାଇବାକୁ ମୁଁ ଚିକେନ ମଟନ ମୋର ଜମା ଭଲ ନୁହଁ ମୋର ଚିକେନ ଭଲ ଖାଇବା ପାଇଁ। ଚିକେନ ଟା ମୁଁ ତେଣୁକରି ଜମା ଖାଇଛି ତମପା ଯେତିକି ଇଚ୍ଛା ଥିଲା ସେତିକି ଦେଖୁଛ ଛୋଳ ଜମା ପି ଆଣିଥିନି ଝୋଳ ଆଣିଥିନି ସେତିକି ବି ସେମିତି ମାନେ ବଳେଇ ବଳେଇ ଖାଇଲି ଭଲ ଲାଗିଲାନି ଆଜି ଛୋଟ ଟିଫିନ ଅଛି କେତେ ଗୋଟେ ବାପାଙ୍କୁ ଦେଇଦେମି ଆଜି ଗରମ କରି ଖାଇବେ ମୋ ପୁଅ ଝିଅ ଟିକେ ଖାଇଲେ। ଯାହା ପକୋଡା ଟିକେ ଖୋଇ ଦେଇଥିଲେ ସେ ପୁଣି ତରକାରୀ ଟିକେ ଚିକେନ ଦେଇ ସେ ଆଣିିନି ସେ ଭାଇ ଭଉଣୀ ଖୋଇଦେନି ଭାତ। ଥର ଖାଇଛନ୍ତି।
ନଳିନିଆ ବି ଶନିବାର ଆଇସ
ଖାଇଦଉଛନ୍ତି ହଁରୁ ଆମେ ଖାଇଦିନୁ
ତୁ ତୁ ଭାଇ ଆଗରୁ ନା ମୋ ଭାଇ ଆଗରୁ ଖାଇଦିଏ ସେ ଏବେ କିନ୍ତୁ ଖାଉ ନି କଣ ପାଇଁ?
ହନୁମାନଙ୍କ ଭକ୍ତ ଭାଇଙ୍କର ପା ଶନି ଖରାପ ଅଛି। ସେ ଶନି ମେଳା ମନେ କରିନଥିଲୁ ଯାଇକି ସେଠି ଯୋଉ ଶନି କୋଉଠି କହନି ସେ ଯୋଉ ରାଛିପୁର। ଆମେ ଯାଇକି ମେଳା କରିକି ଆସିଥିଲୁ ମୁଁ ବି ଖାଉନି ମୁଁ କେବେଠୁ ଆଇଁଷ ବା ଝିଅ ବେଳକୁ ବି ଶନିବାର ଆଇଁଷ ଖାଉନୁ? ଆଉ ସିଏ ତାଙ୍କର ଖାଇନାହାନ୍ତି ଆଇଁଷ ଏବେ ଆଉ ଶନିବାର ସଣ୍ଡେ କିଛି ଦିନ ଖାଇଲେ। ପୁଣି ଖାଇଲି ସୋମବାର ଖାଉନାହାନ୍ତି ସଣ୍ଡେ ଖାଉନାହାନ୍ତି ନା ସୋମବାରେ ଖାଉନାହାନ୍ତି ଶନିବାର ଖାଉନାହାନ୍ତି। ଆଉ ବାକି ସବୁ ଖାଇଦେବି। ମୁଁ କହିଲି ପା ମୋର କଣ ଅଛି? ହଁ ତମର କଣ ଅଛି ମୁଁ ତ କରୁଛି ଆର ଆଉ ତମର ବି ଯାହା କହିଲେ କଣ ଅଛି? ଆଉ ପୁଣି ରୋଷେଇ ବାସ ଖାଇବା ଆଣିବ ନା କଣ ସବୁଦିନି?
ସ୍ଵାଧୀନ କିଛି ରୋଷେଇ କରୁନାହାନ୍ତି କହିଲେ ସକାଳ ଲାଇନ ନଥିଲା। ମୁଁ କିଛି କରିନି ତୁ ହୋଟେଲ ରେ ଖାଇବ ମୁଁ ବି ହୋଟେଲ ରେ ଖାଇବି ମୁଁ କହିଲି ସେଇ କଥା କହିଥାନ୍ତା ମୁଁ ରୋଷେଇ ଜଗତରୁ ଭାତ, ତରକାରୀ ତ ନେଇକି ଆଇଥାନ୍ତି ନା ଆଣିଲୁନି ତୋ ଭାଉଜ କତୁରୁ।
ଏ ମା। ଗରମ ବାଳ ତ ହେଇଥିଲା ଆରାମ ରେ ପୁରରେଇକି ଗରମ ତ ଗରମ ଭାତ ତ ଆରାମ ସେ ଟିଫିନ ରେ ପୁରି ଦେଇ ଯାଇଥାନ୍ତୁ ତରକାରୀ କଣ୍ଟେ କିଣି ଦେଇଥାନ୍ତୁ ଶୋଇଲା।
ତାପରେ ମୁଁ କହିଲି ମୁଁ ଘିଅ ଭାତ ତ ଖାଇକି ଆଇଛି କହିଲି ହ ଯାଇଥିଲୁ ତ ଭାଇ ଘରକୁ କେତେ ଦିନି ପରେ ଘିଅ ଭାତ ଖାଇକି ଆଇଛୁ ମତେ କାଇଁ କହୁଛୁ?
ସେ ଘିଅ ଭଲ ପାଆନ୍ତି କି ସବୁଦିନ
ସିଏ ଘିଅ ଖାଆନ୍ତି। ସବୁଥିରେ ଘିଅ ଖାଆନ୍ତି। ଆମେ ଦି ମତେ ଘିଅ ଟା ବୋଧେ ମୁଁ ବହୁତ ବହୁତ ଦିନ ପରେ ଏ ଯେ ଏମାନେ ସୁନ୍ଦର କି ସକାଳୁ ଖାଇକି ଆସ ଛନ୍ତି ଆମର ଫେବେରଟ୍ ଖାଇବା କହିବାକୁ ଗଲେ ଜାଣିଛ। ଆଳୁ ସିଝା, କ୍ଷୀର, ବାଇଗଣ ଆଉ କ୍ଷୀର, ଭାତ, ଘିଅ ମାନେ ଏଇଟା ମୋ ଫେବରେଟ୍ ଖାଇବା।ଯେହେତୁ ମୋ ତ ସେଟା ଯଦି ରାତିରେ ବି କାଲି କହିଦଥାନ୍ତୁ ଚିକେନ୍ ନ ଖାଇକି ଏ
ମୁଁ ତ ଯୋଉଦିନ ଦେଖିବି ଆଇଁଷ ହବ ମାନେ ଯୋଦିନ ଆଇଁଷ ଷ ମୋର ବାର ଷଣ୍ଡେ ମୋର ସେଦିନ ଆଗେ ଆଳୁ ସିଝେଇ ଦେମି ଦିଟା କ୍ଷୀର ରଖିଦେଇଥିବି ଭାତ, କ୍ଷୀର, ଆଳୁ ମୋର ଖାଇଲି ଆରାମରେ ମାନେ ଭାବିବୁନୁ ମନରେ ମୋର ଦୁଃଖ ଆସିବନି ଯିଏ ମୁଁ ଆଇଷ ଖାଇନି ବୋଲି। ମୁଁ ଏତେ ଖୁସି ଲାଗିବ ମତେ ସେ ଖାଦ୍ୟ ଟା।ମତେ ତ ଭଲ ଲାଗେ ଯୋଉ ଦିନ ମୋର ମୋ ମାମୁଁ ଘରେ ବି ଯୋଉଦିନ ମତେ ଭଲ ଲାଗେନି ଖାଇବା ଯାହା ହେଇଥିବ। ମୋର କ୍ଷୀର ରଖିଦେଇଥିବି ଆଳୁ ଝୋଳ କରିକି ମୋର ଆରାମରେ ମୁଁ ଭାତରେ ବି ଗରମ ଭାତରେ ବି କ୍ଷୀର ପକେଇ ଖାଏ ମ ଭଲ ଲାଗେ ଏଇ ଛୁଆଙ୍କୁ ମୋ ପୁଅ ଝିକୁ ସବୁଦିନ ମୋ ପୁଅ ଝିଅଙ୍କୁ ସବୁଦିନ ମୁଁ କ୍ଷୀର ଭାତ ଡାଲି ତାଙ୍କର ନହଉ ତାଙ୍କର ଡେଲି କ୍ଷୀର ଭାତ।
ଆକ୍ଚୁଆଲି ଘର ଟା ବହୁତ ମାନେ କଣ କୁହନି ମାନେ ମିସଗାଇଡ ହେଇଗଲାଣି ସିରିଏସଲି ଆଗରୁ ଖିଆପାଦରେ ଗୋଟେ ମାନେ ଇଏ ଥିଲା ସେ ଜିନିଷଟା ନାହିଁ ରଶମଜ ଧର ତମେ ମାନେ ନାମ୍ ତମ ଘରଟା ଆଗରୁ ନଳିନ ଇ ହିରଣ ଭାଇ କେତେ ବଢ଼ିଆ ସେ ବସିିକ ଗପସପ ହୁଅନ୍ତି କେତେ ବଢିଆ ଥିଲା ଏବେ ସିଏ ତାର ସ୍କ୍ରିନ୍ ଦେଇକି ରହୁଛି। ତମେ ଏପଟେ ସ୍କ୍ରିନ ପିଇସା ନାନୀ ଶୋଉଛନ୍ତି। କେତେ ଗପ ଥଟା ମଜା ହୁଏ ଜାଣିଛ ସେ ଘରେ।
କିଛି କିଛି ନାହିଁ। ହଁ କୋଉଠୁ ଆସିବ ଏଇ ଲୋକଟା ପାଇଁ ସିଏ ତ ଆଉ ଝିଲା ନାଇଁ ଆଉ କଣ।
ହ
ସବୁ ବଳବ ତାର ବା ସେଇ ଜିନିଷ ଟା ବା ସେଥିରେ ତାର ଢିଲା ନାହିଁ ସେଇଟା ସବୁବେଳେ ଦେଖି ଦେଖେଇ ଶିଖେଇ କଥା ମୋର ତର ମୋର ଯିଏ ଜିନିଷ ହଉଛି ଛାଡ ଆଲୋଚନା ହବନି ସେ ବିଷୟରେ କହ।
ଏୟା କଥା।
ନା ଭଲ ଜିନିଷ ଭଲ କେମିତି ହବ ବୁଝିପାରିଲ ମଣିଷ ନିଜର ମନ ଟା ସିନା ଠିକ ଠାକ ରହିଲେ। ହୁଁ ହେଇବା ପିନ୍ଧୁଛନ୍ତି ଏଇନା ଆସିକି ଏ ନବା ଆସିକି ପିନ୍ଧୁଛନ୍ତି। ଆଜି ଆ ଆଜି କଣ
ହଏ
ଥଣ୍ଡା ହେଇଛି ବାହ
ଆଉ ରସୁଣ ଆଉ ତେଲ ଘଷି ହେଉନି ତାକୁ କିଏ ମନା କରିଛି କି।
ଘରେ ସେଟ ବସି ହୁଅନ୍ତି ଦଶ ଥର ଘଷି ଫସି ହୁଅନ୍ତି ଏଇ କେ ଘସି ହଉନାହାନ୍ତି ନହେଲେ ଦିନ ରାତି ଚବିଶ ଯେତେବେଳେ ସକାଳେ ପାଞ୍ଚ ଥର ନେଇକି
ହ
ଘର ତ କୋଉଠୁ ଆସିବ ଇଏ ଦି ଭାଇ ଜାକ ତମର ଯାହା ଯାହା କରନ୍ତି ଦିଇ ଭାଇ ଜାଣ କଥାଟା କୁହନ୍ତି ଏଇ ବା ଏଇ ଜାଣି ଲଗେଇଉଛି ଏଇ ଯୋଉ ଘର ଆଗଟା ବାଟ ବାହାର କରାହବ ବୋଲି ଆଗ ପୂର୍ବ ପଟ ବାଟ
କାଲିଗଞ୍ଜ ନା କେତେ ହସିଛି ମୋ ମୁଣ୍ଡ ଖରାପ ହେଲା ନଳିନୀ ଆଇକି ତମେ ହିଁ କହିଲା କି ଜଣେ ଆକ୍ଚୁଲି ଯାଇଥିଲା ଗୋଟେ ଫର୍ମାଲ ପ୍ୟାଣ୍ଟ ଆଣିବ ବୋଲି ତାର ହେଲା ଆଜି ଯଉ ଅଛି କାଲି ହଁ ତାର ଯୋଉ କାଲି ଟ୍ରେନିଂ ନା କଣ ନାହିଁକି?
ଆଜି ଅଡିଟ୍।
ସେଇଥିପାଇଁ ଯାଇଥିଲେ ଆଣିବା ପାଇଁକା ଫର୍ମାଲ୍ ପ୍ୟାଣ୍ଟ୍ ତାପରେ ସେଇଠୁ ମୋତେ କହିଲେ। ମୁଁ ତାକୁ ଖାଲି କହୁଛି ମୁଁ ନଳିନୀ ସହ ଯିବାର କିଛି କଥା ନାହିଁ ଯଦି ମାମିନା ହଉଛି ଝଗଡା କରିବ। ମୁଁ ସେ ରିସ୍କ ପୁଣି କିଏ ନବ, ମୋ ବୋଉ ମନତ ସକାଳୁ ଫୋନ କରି ପଚାରୁଛି ମାମିନା କିଛି କହୁନି ତ ରାଗ୍ ଗୁ ନାଇଁ ତ, ତାକୁ ସମସ୍ତଙ୍କର ଡର, ହେଲା।
ଡର ହବ ଅଟୋମେଟିକ ଜଣଙ୍କର ବିହେଭିୟର ଦେଖିକି ତୁ ନିଜେ ଭାବୁଥିବୁ ଆଉ ଯୋଉଟା ଖରାପ ହେଇ ତୁ‌ ଯାହା ମିଶିଲୁ ଜାଣିଲୁ ପା ଆଉ ଯୋଉଟା ଜାଣିଲୁ, ଜଣଙ୍କ ସହିତ ମିଶିଛୁ ଜଣଙ୍କ ବ୍ୟବହାର କଥାବାର୍ତ୍ତାର କଥାବାର୍ତ୍ତା, ଜଣେ ଅଟୋମେଟିକ ଜାଣିଯିବ ନା ନାଇଁ।
ଆଉ ତାପରେ ମୁଁ ସେଠୁ ଡରିକିନାଆ-ଆ-ଆ ମୁଁ ସେଥିପାଇଁ ମୋ ହିରୋ ନାହିଁ ନଳିନୀ ଥିଲା ମିରର୍ ନାଇଁ ମୁଁ କହିଲି ଯିବାରେ କିଛି କଥା ନାହିଁ ଭାଇ ସହିତ ଯେ ଯଦି ମାମିନା ଭାଉଜ ରାଗିବ, ମୁଁ ଏଇଆ କହିଛି ମାନେ ଖାଇବ ମାମିନା ଭାଉଜ କଳି ନଗେଇକି ତା ସାଙ୍ଗରେ, ତାପରେ ମୁଁ ଦେଖୁଛ ନା ସେ ସେଇ କଥାଟା କେମିତି ଧରିକି ମୋତେ ପଚାରିଲେ ଭାଇଙ୍କ ସହିତ କୋଉଠି ଦେଖାହେଲା? କେମିତି ଦେଖା ହେଲା, ହେଲା।
ହୁଁ।
ତଥାପି ସେ କଥାଟାକୁ ସେ ଧରିକି ମୋତେ କୋଶ୍ଚିନ୍ କଲା ଆଉ ତାପରେ ସେଥିପାଇଁ ଡର ଲାଗିଲା। ମତେ ହିରୋ ନାଇଁ କହୁଥିଲା କହିଲା କି ସେ ହଁ ବାଟରେ କହିଲା ଶୁଣ କହିଲା କି ଶୁଣନା ହସ୍ ତମେ ଶୁଣ। ମତେ ଶୋଧି ଶୋଧିକା ବାଟ ସାରା ନେଇ ନେଇକା ଗଲା କହିଲା ତତେ ତ କହିଲି ତୁ ଭାଇ ସହିତ ପଳେଇଆସିବୁ ମୁଁ ତ ଏଠି ଚିକେନଟା କାଟିଥାନ୍ତି ଇଏ କରିଥାନ୍ତି ସେଇ କଥାଟା ପଚାଶ ଥର ପାଞ୍ଚ ଥର ମତେ କହିଲାଣି ମାନେ ଓହ୍ଲେଇ ତୁ ମତେ‌ ଏଇଠି ବସେଇଦେ ବସରେ ମୁଁ ପଳେଇମି ତୁ ମତେ ଏତେ କଥା କହନା ପଚାଶ ଥର ସେ ଗୋଟେ କଥାକୁ କଣ କହୁଛୁ କହନି ତୁ। ହେଲା ତାପରେ ନଳିନୀ ଭାଇ କହିଲା ତୁ ଯାଆ ଆଗେ ତୁ ଯାଆ ଆଗେ ଆଉ ଆଳୁ ପିଆଜ ନା କଣ ଗୋଟେ ପିଇସା ଫୋନ୍ କରିଥିଲେ ନା କଣ କହିଲେ ତୁ ଯାଆ ଆଗେ ସେଠି ଚିକେନ୍ ଆଣିକି କାଟୁଥିବୁ ଆଉ ମୁଁ ଖାଲି ପେଣ୍ଟଟା ନେଇକି ଯାଉଛି। ଇଏ ଚିକେନ କାଟିକି କଥା ତାକୁ କହିଛି ଦେଖିଲା ବେଳକୁ ସିଏ ତାର କଣ କରିଛି ନା ଆମେ ଯେତେବେଳେ ବାହାରିକି ଆସିକି ତାକୁ ଫୋନ୍ କଲୁ ତମେ କୋଉଠି? କହୁଛି ମୁଁ କାଳି ପଡିଆ ଇଏ ଶୋଧିଲା ତାକୁ ହେତେବେଳକୁ ଆମେ ଆସିକି ହେଲୁଣି ପାଖାପାଖି, ରଗଡି ପାଖାପାଖି, ହେଲା। କହିଲି ଦେଖିଲୁ ନା ନଅଟା ନ ହେବା ପର୍ଯ୍ୟନ୍ତ ସେ‌ କୁଆଡ଼େ ଯିବନି ଏ‌ କରିବନି ସେ କରିବନି ଗେଜେ-ଗେଜେ-ଗେଜେ-ଗେଜେ ହେଲା, ମୁଁ କହିଲି ତୁ ମତେ କହିଲେ ମୁଁ କଣ କରିବି କହନ୍, ମତେ କହିଲେ ମୁଁ କଣଟା କରିବି ମତେ ଫୋନ୍ କର ପୁଣି ଯୋଉ ଚିକେନ ବାଲା ଚିକେନ ଦୋକାନ ବନ୍ଦ କରିଦେଇଥିଲା ପୁଣି ଆମେ କୋରାବନ୍ଦିରୁ ଫେରିକି ଆସିଲୁ ଚିକେନ୍ କୋରାବନ୍ଦୀନା ହେଇଟା ହଁ କୋରାବନ୍ଦୀ ସେଇଠୁ ଫେରିକି ଆସିଲୁ ମୁଁ ରଗଡ଼ିକି ଚିକେନ୍ କାଟିବା ନାଗି ମୁଁ କହିଲି ନିର ଏଇଟା ନେଇକି ଚାଲ ସେ କାଟିଦବ। ନା ମୁଁ କହିଲି ଚିକ୍ କହିଲା ଯିବା ପକୋଡ଼ା କରିବା ପାଇଁ ଚିକେନ୍ ଆଣିବା ସେଇଟା ନହେଲେ କଷି କଷି ଖାଇଦେବା ସେମିତି। ହେଲା, ମୁଁ ଚାଲ ତାହେଲେ ଚିକେନଟା ନେଇ, ନା ନେଇକି ଚାଲ ଯଦି ସେ କାଟିଦେବ କାଟିଦେବ ନା ତୁ କଣ ଜାଣିଛୁ ସେ କାଟିବନି, ମତେ ମନାକଲା। ତ ସେ କହିଲା ହଁ କାଟିଦେବି ପଚାଶ ଟଙ୍କା ନବ କାଟିଦେବି ହେଲା, ତାପରେ କହୁଚି ଯେ ହଉ ତାହେଲେ ପୁଣିଥରେ ଆସିବା ମାନେ ତୁ ମୁଁ ଚିକେନ ଖାଇବିନି ତୁ ଚାଲେ ପଳେଇବା ଘରକୁ ମୁଁ ଗୋଡ଼ହା ପେଟ ପିଠି କଣ ଅଣ୍ଟା ପିଠି ହେଲାଣି ତେବେ ସହଜେ ମୋର ପିରିୟଡ଼ସ୍ ହବ ଭଳିଆ ମତେ ମତେ ଲାଗୁଥିଲା ଆଉ ମୁଁ ସେଥିପାଇଁକା ଇଏ ହେଇକିନା ରହିଲି, ମାନେ ମୁଁ କହୁଛି ଚାଲ୍ ଚାଲ୍ ଯିବା ମୋତେ ଲାଗୁଛି ଅଜିବ୍ ଅଜିବ୍ ସିଏ କିନ୍ତୁ ତାର କହୁଛି ଯେ ସେ ଏଠୁ ଏଠିକି ଏପଟୁ ମୁଁ କହିଲି ତମେ ଦି ଭାଇ ତମ ରାସ୍ତାରେ ଏପଟ ସେପଟ ହଉଥା ମୁଁ ଯାଉଛି।
କାଲି କେତେ ଡେରି ହେଲା ଦେଖୁଛୁ ନା, ବିଶ୍ଵାସ କରିବୁ କେତେ ଡେରି ହେଇଛି କାଲି।
ସେ ପା ବାରଟା ଖାଇଲା କାଲି।
କେତେ ଡେରି ହେଲା ମତେ କହୁଛନ୍ତି ତ ମତେ ଦେଖିଲା ବେଳକୁ କହୁଛନ୍ତି ଆଉ କଣ ତୋର ଅଧିକ ହେଇଛି କି। ତୁ ତ ଏଇ ଟାଇମରେ ସବୁଦିନ ଖାଉ ଆଉ ତୋର ଡେରି କଣ ହେଲା କି। ନୁଏ କଣ ବାରଟା ବେଳେ ଖାଏ । ଆଉ ଏଇ ଟାଇମ ବୋଇିଲେ ମୋର ଖାଇବା ପିଇବା ସରୁ ସରୁକା ହେଇଯାଏ ଯାହାହେଲେ । ସାଢେ ଦଶଟା ହେଇଯାଏ ସାଢେ ଦଶଟାରେ ସରିଲେ ମୁଁ ପୁଣି ବାସନ କୁସନ ନେଇ ମୁଁ ମାଜି ମୁଜିକି ରୋଷେଇ ଘର ଯିବୁ । ଭାତ ଫାତ ପଖାଳିବୁ ରୋଷଇ ଘର ସବୁ ଜିନିଷ ପତ୍ର ସାଇଜ କରି ରଖିବୁ ଖରକା ଖରକି କରି ବାଗ କି ଗ୍ୟାସ ଫ୍ୟାସ ବନ୍ଦ ବାନ୍ଦ । ବାନ୍ଦ କରିକି ଚାବି ଦେଇକି ଆସିଲା ବେଳକୁ ହେଇଯାଏ ଆଉ ସେଆକୁ ସେ ରାଉ ରାଉ । ଭଲ ଗୋଟେ ଜିନିଷ ଶୁଣ । ତମର ଯୋଉ ଏଇ ଯୋଉ ପାଟି ତୁଣ୍ଡ ହେଲା ସେଇ ଦିନରୁ ବାପା ବେଶୀ କଥାବାର୍ତା ଆଉ କରୁନାହାନ୍ତି ମାନେ । ସେ ସବୁବେଳଠୁ ଘୁମ ଖାଇଲା ଭଳିଆ ରହୁଛନ୍ତି । ଘୁମଖାଇଲା ଭଳିଆ ରହୁଛନ୍ତି ସେ କହାକୁ କିଛି । ହୁଁ ସେ କୁହନ୍ତି ଭଲ ମନ୍ଦ କେତେବେଳେ କୋଉ କଥା ହେଲେ। କୁହନ୍ତି ଏ ଜିନିଷକୁ ଏୟା ମତେ କୁହନ୍ତି କୁହନ୍ତି । ନହେଲେ ଆମେ ମାଆଙ୍କର ମୋର ବସିକ କଥା, ମାଙ୍କର ମୋର ବସିକି ପ୍ରାୟ ତ କଥା ହଉ ଯୋଉ କଥା ହଉ କଥା ହେଇଥିବ ମା ଯୋଉ କଥା । ଶୁଣିବେ ଆସିକି ମତେ କୁହନ୍ତି । କହିଆ କୁ ଏଇଆ କି ଏ ରୋଷେଇଟା ଏମିତି ଇଏ କରୁଥିଲେ ଏଇଟା କରିଥିଲା ଭଲ ଲାଗୁଥିଲା କୁହନ୍ତି ଆସି କି ମା । ଆଉ ସିଏ ତାଙ୍କର ଗପା ନହେଲେ ବାପା ମା ସିଏ ତାଙ୍କର ବସିକି କଣ ଭଲ ମନ୍ଦ କଥା ହୁଅନ୍ତି । ସିଏ ଏଇ ଯୋଉ ଜିନିଷ ପର ଠାରୁ ସେ କିଛି କହେ ମୁଁ ମନେ ମନେ ବା ଭାବିନି ତୁ କହିଲୁ ମୁଁ ଏଇନା କହିଥାନ୍ତ ତୋତେ ଭାବିନି ମୁ କାଇଲି ସେଇ ଜିନିଷ ଟା ତାଙ୍କ ମାଇଣ୍ଡ ରେ ରହିଛି ଆଉ । କହିବ କେମିତି ।
ରହିଲେ ବି ମୁଁ ଦେଖ ମୁଁ କିଛି ତ କରିନଥିଲି ନା ମୁଁ । କଣ କହିଥାନ୍ତି ମୋତେ କହିଥାନ୍ତ । ତମେ ଯଦି ରାଗିଥାନ୍ତ ବାପା ବୋଉଙ୍କୁ ରାଗିବ କି କଣ । ନା ରାଗିବା ଟା ବି ଜେନୁଇନ୍ କଥା ତମେ ଯଦି ରାଗିବ ବାପ ତାହେଲେ ତ ବୋଉ ଉପରେ ରାଗିଥାନ୍ତା ମୋତେ ତ ହେଥେରେ କିଛି ଇଏ ନଥିଲା । ହଁ ସେ କିନ୍ତୁ ମୋତେ କିଛି କହିଲେ ନାଇ ।
କିଛି କହିଲେ ନି କଣ ପାଇଁ ଆଇଛୁ । ହଁ ମୋର କଣ ଦରକାର ଯେ ମାଇଁ ଆଜି ମତେ ଫୋନ କରିଥିଲେ ତୁ ଗଲା ପରେ କଇଲେ ଗଲାଣି । ମାନି ଆଉ ଗଲା କଇଲି ଖାଇଲା କହିଲା ଭାତ ଖାଇମି କ୍ଷୀର ଭେଣ୍ଡି ପୋଡା। କହିଲେ ହଁ କଇଲେ ତା ପିଇସା ସାଙ୍ଗରେ ଖାଇଲା କି ମୁଁ କଇଲି ନା ନାଁ ତା। ପିଇସା ସାଙ୍ଗରେ ଖାଇନି ସିଏ ତ କଇଲେ ତା ପୀଇସା ସାଙ୍ଗରେ ଖାଏ ତ । ମୁ କଇଲି ନା ନା ସେ କହିଲା ମୁଁ ଭାଉଜ ଭାତ ଖାଇମି ସହଜେ ତ ଗରମ ଭାତ କରିଥିଲେ ମା । ମୁଁ କହିଲି ହଉ ଖାଇବ ଯଦି ତାର ଖାଉ କ୍ଷୀର ଗରମ କରିଦେଲି ଭେଣ୍ଡି ଭେଣ୍ଡି ପଡିଦେନି ସେ ତାର ଖାଇଲା ସେ କ୍ଷୀର ଭେଟ ଲଗେଇକି । ଖାଇଦେଲା ଆଉ ଉଁ । କହିଲେ ହଁ ଆଉ କାଲି ମୁ ସେ ତାର ଆସି ପକଡା ଫକଡା କଲା ଖାଇଲୁ । ଆଉ ରୋଷେଇ ବାସ ସାରି ଖାଇଲା ବେଳୁ କହିଲେ ଏତବେଳେ ହେଲା ଆଉ ଇଏ ଆ କଥା ପଚାରି ଲେ କହିଲେ ସିଏ କଣ କହିଲା କି । ନା ସିଏ କଣ କହିବ କି ସେ ତା ଘରକୁ ଯାଇଛି କି କହିବ ସେ କଣ । ସେ ତ ଆମ ସେ ତ ଆଇନୁ ଆଉ ତ ରାତି । ଦିଟା ସାଢେ ଦି ଟା ରେ ଶୋଇଛୁ ଦି ଜଣ ଯାକ ମୋ ମୁଣ୍ଡ ଦେଖ ମତେ ନେ